ଓ।
ହାଲୋ।
ମ୍ୟାଡ଼ାମ ନମସ୍କାର।
ହଁ ପ୍ରଣାମ।
ଆଜ୍ଞା, ଆପଣ କଣ କରୁଛନ୍ତି?
ଏ ନାଇଁ ସାଙ୍ଗେ ସାଙ୍ଗେ ଖାଇକି ଆସିକି ଏ ଟିକେ ବସିଥିଲି ଆଉ। ଟିକେ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ପଙ୍ଖା ଆଗରେ ବସିଥିଲେ ନାଇଁ। ଦେହକୁ ବୋଧେ ଥଣ୍ଡା କରାଉଥିଲେ। ଆଚ୍ଛା ଆଚ୍ଛା ଏବେ ତ ହଁ ବା ବର୍ତ୍ତମାନ ଗ୍ରୀଷ୍ମ ପରେ ବର୍ଷା ଋତୁ ପ୍ରବେଶ କରିଦେଇଥିଲା। ବର୍ଷା ପରେ ସବୁ ଯେମିତି ଥଣ୍ଡା ଲାଗୁଥିଲା। ତ ସବୁ କିଛି ଭଲ ଲାଗୁଥିଲା। ତ ବର୍ତ୍ତମାନ ଏବେ ଯୋଉ ଗ୍ରୀଷ୍ମର ପ୍ରଭାବ ପଡିଚି ତ ବହୁତ ଉ ସାରା ଗରମ ହୋଉଚି ଆଜି ଆଜି ବର୍ତ୍ତମାନ ମଧ୍ୟାହ୍ନରେ ଆଜ୍ଞା ଆଜ୍ଞା ଆଜି ଆମର ଟିକେ ଯେହେତୁ ଆଜି ରବିବାର ଥିଲା ଯେହେତୁ ଆଜି ରବିବାର ଥି ଥିଲା ଟିକେ ଆମ ପରିବାର ସହ ଆମେ ଯାଇଥିଲୁ ଏକ ମନ୍ଦିରକୁ ସେଠି ଏତେ ଯେ ଗ୍ରୀଷ୍ମ ଏତେ ଯେ ଗ୍ରୀଷ୍ମ ଋ ତୁରେ ଏତେ ଗରମ ଏତେ ଗରମ ଯେ ବୋହୁତ ସାରା ଦେହ ଅଁ ଗରମ ହେଇଗଲା ତ ମୁଣ୍ଡ ବି କଁ ହେଇଗଲା ସେଠି ଜଣଙ୍କର ଅଁ ଏମତି ମୁଣ୍ଡ କଣ ହେବାରୁ ସେ ପଡିଗ ଲେ କାରଣ ସିଏ ପାଣି ବୋହୁତ କମ୍ ପିଉଥିଲେ ଏଁ ବୁଝାବୁଝି କଲାଠୁ ସେ ତାଙ୍କର ଅ-ଜଳୀୟ ବାଷ୍ପ ବୋହୁତ କମ୍ ଦେହରେ।
ତାପରେ ବି ଯୋଉ ଗରମରେ ଶାଢ଼ୀ ପିନ୍ଧି ପିଲାବେଳକୁ ନା ବୋହୁତ ସାରା ଦେହରୁ ଯୋଉ ଫୋଟକା ଭଳିଆ ବାହାରି ଯିବ ସୁଦା ଯେହେତୁ ଆମର ଏ ଆମର ଗରମ ଆମଠୁ ଟିକେ ଥଣ୍ଡା। ଉଁ ଥଣ୍ଡା ହୋଉଚି ଯେହେତୁ ଟିକେ ରହିହୋଉଚି କିନ୍ତୁ ଏତେ ଗରମ ଆମ ଦେହ ହାତ ସ ଫଳିଗଲାଣି।
ଶଢ଼ୀ ଦେବି।
ଆଜ୍ଞା ଆଜ୍ଞା।
ବୋହୁତ ଗ୍ରୀଷ୍ମ ମାନେ ତିନି ଦିନ ଧରି ବୋହୁତ ଲାଗିଛି।
ତିନି ଦିନ ଧରି ଲାଗିଚି ଆମର ଏଠି ଲାଗିଚି ବର୍ତ୍ତମାନ ମୋର ଏକ ଭୋଉଣୀଙ୍କର ବାହାଘର ହବ ଆଉ ଦୁଇ ଦିନ ପରେ କେମିତି ହବ ଯେ ଆମେ ବୋହୁତୁ ଚିନ୍ତିତ ଅଛୁ।
ମାନେ ଆପଣଙ୍କର ଭୋଉଣୀ ନା ପସ୍-ପଡି଼ସାରେ ଆପଣ ନିଜର?
ଆପଣ ମୋର ନୁହେଁ ମୋର ପଡି଼ଶା ଆରେ ମୋର ଭୋଉଣୀଙ୍କର ଏବେ ବିବାହ ହେଇନି। କେମିତି ହବ ସେ ବୋହୁତୁ, ଆଜ୍ଞା?
ମୁଁ କଇଲି ଆପଣଙ୍କର ତ ଏବେ ବିବାହ ହେଲା ଭୋଉଣୀର କଣ ଏବେ ହବ କି?
ଆଚ୍ଛା ଆଚ୍ଛା ଏକ ବର୍ଷ ଯେହେତୁ ହେଇନି ତ ସେଥି ପାଇଁ ମୋର ଭୋଉଣୀର ପଡି଼ଶା ଘର ଭୋଉଣୀଙ୍କର ବିବାଘର ହୋଉଚି। ତାଙ୍କର ବୋହୁତୁ ଅଭାବ ମାନେ ଏ-ବୋହୁତ ଅଭାବରେ ଥିଲେ ପ୍ରଥମେ ବୋହୁତ ଅଭାବ ଭିତରେ ଏବେ ଟିକେ ଉତ୍ତୀର୍ଣ୍ଣ ଅଛନ୍ତି। ତ ତାଙ୍କର ଏକ ଝିଅର ଭଲ ଜାଗାରେ ବିବାଘରଟି ହୋଉଚି ତାଙ୍କର ଚିନ୍ତିତ ଅଛନ୍ତି ଯେହେତୁ ବର୍ଷା ହୋଉ-ଆସୁଛି ବର୍ଷା ହେଲେ ବି ତା ଙ୍କ ମନରେ ଡର ରହୁଚି ଯେ ବର୍ଷା ଯୋଗରୁ ଦେଖୁଚ ଯୋଉ ଟେଣ୍ଡ୍ ମରା ହେଇ ଚି ଯୋଉ ଆମର ଉଁ ଚୋଉକି ରୋଷେଇ ସବୁ ନଷ୍ଟଭ୍ରଷ୍ଟ ହେଇଯିବ ଲୋକ ଖାଇପାରିବେନି ଶାନ୍ତିରେ ବସିକି ତ ବର୍ଷା ହେଲେ ବି ତାଙ୍କର ଅସୁବିଧା। ଖରା ହେଲେ ବି ତାଙ୍କର ଅସ୍ ସୁବିଧା ଏଇଥିପାଇଁ ଯେ ଲୋକ ବୋହୁତ ଗରମ ତାଙ୍କର ରହିବାର ସ୍ଥାନ ଦୁଇ ବଖରା ତ ବୋହୁତ ସାରା ଲୋକ କୁଣିଆ ହେଇଯାଉଚନ୍ତି ଯୋଉଟା କି ଅସମ୍ଭବ ହେ ହେଇ ପଡୁ଼ଚି ଦୁଇ ଆଡୁ ତାନ୍
ଲୋ ଯେତେ ଲୋକ ଅଧିକା ହେବେ ସେତେ ବି ଗରମର ପ୍ରଭାବ ବେଶୀ ହବ ତାଙ୍କ ନିଶ୍ୱାସରେ।
ଆଜ୍ଞା।
କଣ ବାହାଘର ହେବେ ଏଥିରେ ବୋହୁତ ସାରା ଗରମ ହୋଉଚି। କଣ କରିବା ଆଜିକୁ ବାହାଘର ସିଜିନରେ ତ ହବ ବାହାଘର ବାହାଘର। ଟାଇମରେ ଏ ସମୟରେ।
ଆଜ୍ଞା।
ଆପଣ ମନ୍ଦିରରୁୁ ଫେରିକି ଆସିଲେ ମନ୍ଦିର ମାନଙ୍କରେ ତ ପ୍ରବଳ ଗରମ ହୁଏ।
ଆଜ୍ଞା ଆଜ୍ଞା ସେ ମନ୍ଦିରରେ ଦଶଟି ପଙ୍ଖା ଲାଗି ଦଶରୁ ଉର୍ଦ୍ଧ୍ୱ ଲାଗିଚି ତଥାପି ଗରମର ପ୍ରଭାବ ପଡ଼ୁଚି। ଏତେ ଯେ ଗରମ ହଉଚି ଦେହରେ ଗରମରୁ ଘମିର, ବରୁଣ, ବଥ ଲୋକଙ୍କର ଭାରି ପଡ଼ୁ ଚି ଆପଣଙ୍କର କେବେ ଗମ୍ ଗରମରୁ ବଥ, ଘମିର ଭାରିଚି?
ମୋର ବାହାରିଛି କିନ୍ତୁ ଶାଶୁ ଘରେ ବାହାରନି ଏଠି କାରଣ ଥଣ୍ଡା ଗରମ ଅନୁସା ରେ ଏତି ଆଙ୍କ ଘରେ ଘରେ ଥଣ୍ଡା ଆମ ଘରେ ବାହାରିଚି ବାହାରିଚି ମାନେ ଉଁ ବଥ, ବ୍ରଣ, ଘମିର ବାହାରିଚି। ଆମ ଘରେ ବୋହୁତ ଗରମ ହୁଏ ପୁରା ଉଁ ବଡି଼ ପୁରା ତାତିକି ରହିଯାଏ ନାଁ ସବୁ ବାହାରିଯାଏ ଫଟୋକା।
ଆଜ୍ଞା ଆଜ୍ଞା ତ ଆପଣଙ୍କର ଏତେ ସାରା ଏମତି ପ୍ରୋବ୍ଲେମ୍ ନାଇଁ?
ଗାଲରେ ପା ବ୍ର ଯୋଉ ବଥ ବଡ଼ ବଥ ତାକୁ ଅପ୍ରେସନ ହେଇକି ଭାର କଲା ସେ ଚିହ୍ନ ଅଛି। ସେ ଆମ ଘରେ ସେଇ ବାଗି ଗରମ ହୁଏ। ଆଉ ଶାଶୁ ଘରେ ଶାଶୁ ଘରେ କିନ୍ତୁ ବୋହୁ ଥଣ୍ଡା ଗରମ ହେଲେ ବି ବୋହୁତ ଥଣ୍ଡା ଘର ଗୁରା।
ଆଚ୍ଛା ଆପଣଙ୍କର ପର୍ବତ ସ୍ତନରେ ଆପଣଙ୍କର ଯେହେ ତୁ ଘର ସେଇଠି ବୋହୁତ ବୃକ୍ଷଲତା ବି ଲାଗିଚି ତ ସେଥିପାଇଁ ଆପଣ ଉ ଥଣ୍ଡାର ପ୍ରଭାବ ଦେଖା ଯାଉଚି ଗ୍ରୀଷ୍ମର ପ୍ରଭାବ ପଡୁନେଇ। ନାଇଁ?
ଆଜ୍ଞା କାରଣ ଏଠି ପାହାଡ଼ ତଳକୁ ଉଁ ସ ସବୁବେଳେ ପବନ।
ଆଜ୍ଞା ଆଜ୍ଞା ଯାହା ହଉ ଆପଣ ଟିକେ ଖୁସିରେ ଥଣ୍ଡା ପ ବନରେ ରୁହନ୍ତୁ ଗରମରେ ଆପଣଙ୍କର ତ ବହୁତ ସାରା ଯେମିତି ଆମର ଥ ବ ଥ ବରୁଣ ଭାରୁଚି ଆପଣଙ୍କର ବାହାରେ।
ହଁ ବାହାରେ ଘରେ ବାହାରେ।
ଆପଣଙ୍କର ଯୋଉ ଆପଣଙ୍କର ଯେହେତୁ ପର୍ବତ ପାଖରେ ଘର ଆପଣଙ୍କର ଯୋଉ ପାନୀୟ ଜଳ କିପରି ରହୁଚି ନାଲ ର ନାଲିଆ ରହୁଚି ନାଁ ଧ ଧଳା ଟାଇପ୍ ର ରହୁଚି ନାଁ କ୍ଷିରିଆ ଲାଗୁଚି ନାଁ ଆ ଲୋହାଳିଆ ଲାଗୁଚି ଆପଣଙ୍କର ପାଣିଟା
ପାଣ୍ ଟା ବହୁତ ପବିତ୍ର। କିନ୍ତୁ ଅଁ ପୁରା ଉଁ ନାଲିଆ ନୁହଁ ଟିକେ ଜ ହେଉ ଟିକେ କ୍ଷାର ରହୁଚି କିନ୍ତୁ ପାଟିକି ବଢ଼ିଆ ଲାଗୁଚି।
ଆଚ୍ଛା ଆଚ୍ଛା ଟିକେ କ୍ଷାର ଅଂଶ ରହୁଚି ଦେଖିଲାଠୁ ପୁଣି ଦେଖି ଆଜ୍ଞା ଦେଖିବାକୁ ଟିକେ ଲାଗୁ ଦେଖା ହଉଚି ଅ ମାନେ ଖବାକିଆ କିନ୍ତୁ ପିଇଲା ବେଳୁକୁ ଅଁ ପାନୀୟ ପାଇଁ ଠିକ୍ ଅଛି ଆପଣ କୋହୁଚନ୍ତି।
ହଁ ନାଁ ଦେଖିବାକୁ ଅ ବ ଜ୍ଞାନ ତ ଯେହେତୁ ଉଁ ଅଁ ଏଠି ଜଳ ନଳକୂପର ବେବସ୍ ତା ହେଇଛି ଯୋଉ ହାତ ପ ହାତ ଯୋଉ କଳ। ସେଥିରେ ଟିକେ ଆସୁଚି କଣ ଡଷ୍ଟ ଡଷ୍ଟ ଧୂଳି ନହେଲେ ଆ ଡ଼ରେ ପଶିଲେ ସିଏ ଆ ଫଲଟରିଂ ହେଇକି ଆସୁଚି।
ଆଚ୍ଛା ଆଚ୍ଛା ଆଚ୍ଛା। ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କର ଉଁ ଆମର ଏଠି ପାଣି ସବୁ ଜାଗାରେ ପ୍ରାୟ ଭଲ ରହୁଚି କାରଣ ଆମର ଏଠି ଏଁଇ ଭଲ ପାଣି ଆମର ତ ଏଠି ମାନେ ହୁଁ
ହଁ ସେଠି ପାଣିର ସୁବିଧା ନହେଲେ ଖରାଦିନେ ପାଣିର ସୁବିଧାଟା ରହିବା ନିହାତି ଆବଶ୍ୟକ ନାଁ। ନାଇଁ ବର୍ତ୍ତମାନ ଆପଣ କଣ ମନ୍ଦିରରୁ ଫେରିକି ବରଫ
ବରଫକୁର୍ତ ଘରେ ବର୍ତ୍ତମାନ୍ ଶୋଇଚି ଶୋଇବା ଯୋଗୁରୁ ଦେହରେ ମାନେ ବିନ୍ଧା ବିନ୍ଧି ହୋଉଚି ତଥାପି ବରଫ ତୁ ବରଫକୁର୍ତ ଘରୁ ଯିବାକୁ ମନ ବଳୁନି କଣ କରିବି ମୁଁ ଜାଣି ପାରୁନି।
ଆଉ ରୋଷେଇବାସ ଆଜି କିଛି ଘରେ ନଥିଲା ସବୁ ମନ୍ଦିରରେ।
ଆଜି ଆମର ସପରିବାର ମନ୍ଦିର କୁ ଯାଇଥିଲୁ ଘର ଦ୍ବାର ତାଲା ପକେଇକି ଯାଇଥିଲୁ। ଥିଲୁ ଚୋରର ଆଶଙ୍କା ବି ରହୁଚି। ଫିର ବି ସରି ଆମ ଆମ ମନରେ ବି ଡର ରହୁଚି ଆମେ ତଥା ବି ଯାଇଥିଲୁ ଠାକୁରଙ୍କ ଇଏରେ ଯାଇଥିଲୁ। ନାଇଁ ଚୋର ନାଇଁ ଯେ କହିବାରୁ ଗଲେ ଭୟ ରହିଚି ନା ଯେହେତୁ ଆମର ଟିକେ ମାନେ ବଜାର ଉପରେ ଘର।
ମୁ ଘରେ ସବୁ ଭଲ ଥିବ, ଘରେ ସମସ୍ତେ ଗଲେ ମାନେ ଭୟ ରହିବ ଆଉ। ସ୍ଵାମୀ ଶାଶୁ ଶଶୁର ଆପଣ ସମସ୍ତେ ମିଶିକି ଯାଇଥିଲେ।
ଆଛା ଆଜ୍ଞା।
ଆଉ ଘରେ କିଛି ଆଜି ରୋଷେଇବାସ ହେଇନି।
ଏଇ ଘରେ ଆଜି କିଛି ରୋଷେଇବାସ ହେଇନି ରୋଷେଇବାସ ହେଇଥିଲି ସ ସକାଳେ ବର୍ତମାନ ସକାଳେ ମୁଁ କଲରାର ଭଜା ଭାଜିଥିଲି ଆଉ ଜହ୍ନି ଆଉ ଅ ବାଇଗଣକୁ ପୋଡିଥିଲି ଆଉ ଆଳୁକୁ ସିଝେଇ ଚକଟା ହେଇଥିଲା ବଡି ଚୁରା ହେଇଥିଲା ସ ପରିବାର ପଖାଳ ଭାତ ସହିତ ଲଗେଇଖିଆ ଲଗେଇକି ଭଜା ବର୍ତ୍ତା ଖାଇ ପିଇକି ନଅଟା ଦଶଟା ବେଳୁ ବାହାରି ଯାଇଥିଲୁ ସାଢେ ଦିଟାରେ ସରିଲା ଆସିକି ପହଞ୍ଚିଲୁ ଦିଟା ପ ତିରିଶି ପାଖାପାଖି ଆଉ ଟିକେ ଶୋଇକିଣି ଆପଣଙ୍କ ସହ କ କଥା ହେବ ବୋଲି ମନ ବଳିଲା ଯେ ଆପଣ ସହିତ ଆ କେତେ ଦିନ ହେଲା କଥା ହେଇନି, ଆପଣ କେମିତି ଅଛନ୍ତି ସେଥିପାଇଁ ମୁଁ ଆପଣଙ୍କୁ କଲ କରିଥିଲି।
ହ ଭଲ କରିଚନ୍ତି ମତେ ଖୁସି ଲାଗିଲା କଥା ହେଇକି ଆପଣଙ୍କ ସାଙ୍ଗରେ।
ଆଉ ସେ ଖରା ତ କୁ କୁଆଡେ ବାହାର କରନି ମଣିଷ ଆମେ ଘରେ ପୁରା ବନ୍ଦୀ ହେଇକି ରହିଚୁ।
ଯେହେତୁ ବି ମତେ ଯିବାକୁ କୁଆଡେ ମନା ମୁଁ କୁଆଡେ ଯାଇ ପରୁନି ଖାଲି ଘର ଭିତରେ ମୁଁ ବସିଚି ସେଥିପାଇଁ ସାଙ୍ଗସାଥ ରାତି କଥା ଟିକେ ମନେ ପଡୁଚି, ଲଗେଇ ଦଉଚି କଥା ହବା ପାଇଁ ଆଉ।
ଆଚ୍ଛା ଆଛା ନାଇଁ ସେମିତି କିଛି ନାଇଁ ଆପଣ ଲଗେଇ ପାରନ୍ତି ଆପଣଙ୍କର ସେ ଏତିକି ଅଧିକର ଅଛି ଆମ ଉପରେ ଆପଣ ସକାଳେ ଦଶଟା ବେଳେ ବାରଟା ବେଳେ ଚାରିଟା ବେଳେ ଆଠ ସେତବେଳେ ରାତି ଦିଟାରେ ବି କଥା କଲ୍ ମାନେ କଲ୍ କଲେ ଆମେ
ନାଇଁ।
ଥା ହବା ଅବଶ୍ୟ ବ୍ୟସ୍ତ ଥିଲେ ଆମେ ଜଣେଇଦବୁ କିନ୍ତୁ ଆପଣଙ୍କ କଲ କୁ ଆମେ ଚିଡ଼ଚିଡ଼ା ରୂପ ନଉନୁ। କଣ ଆପଣଙ୍କ ଏ ବନ୍ଧୁ ପାଇକି ମୁଁ ଗର୍ବିତ।
ନାଇଁ ନାଇଁ କଥା ହେବାର କିଛି ଆବଶ୍ୟକ।
ସେତୁ ଆମେ ବିଭଜ ସବୁ ଆମ ସମୟ ସମୟରେ ଟା
ଆମେ ସବୁବେଳେ କଥା ହେଇାର ଏଇ ଲଗେଇ ଦିଏ
ଆଉ ତ ବାକି ଘରର କାମ ଟିକେ ବହୁତ କର କରି କରି ନିଜେ ଖାଇଲା ବେଳକୁ ସମୟ କଉଠି ଆଉଚି କି?
ଆପଣ ବି ବହୁତ ଭଲ ନା ସେଥିପାଇଁ ମତେ ବି ବହୁତ ଭଲ ଲାଗେ ଆପଣଙ୍କ ସହିତ କିଛି ମୁହୂର୍ତ୍ତ କଟାଇବା ପାଇଁ କିନ୍ତୁ ଆପଣଙ୍କ ପାଖରେ ସମୟ ଯେହେତୁ ଆପଣ ଯୋଉଥ ପରିବାରରେ ଅଛନ୍ତି ମୁଁ ଏ ସିନା ଏକକ ପରିବାରର ଅଛି ଏକକ ହଉ କି ଯଉଥ ହଉ ଶାଶୁଘର ମାନେ
କ ଯଉଥ ନାଇ ହଁ ଶାଶୁଘର ମାନେ ଦାୟିତଵ ଟା କିଛି ଆମର ରହିବ।
ଆଜ୍ଞା ଆଜ୍ଞା ହଉ ଠିକ ଅଛି, ଆଉ ତାହେଲେ ଆଜ୍ଞା ଆଜ୍ଞା ତାହେଲେ ଆପଣଙ୍କର ହଁ ଯାହା ହଉ ବହୁତ ଭଲ କଥା। ଆପଣ ଯଦି ଫାଙ୍କା ହେବେ ଯେହେତୁ ଏଇନା ଟିକେ ତିନିଟା ବାଜିଲାଣି ଚାରିଟା, ତ କିଛି ଘରେ ଅନ୍ୟାନ୍ୟ କିଛି କାମ ଅଛି ବୁଝିପାରିଲେ? ତ ସେ କାମ, ଆଜ୍ଞା। ତ ମୁଁ ଭାବୁଛି କିଛି କାମ ସାରି କିଣି ଆପଣଙ୍କ ସହିତ କଥା ହେଇଯିବି ଆଉ, ବୁଝିଲି।
ଏ ପୁ ପୁଣି କେବ ଆଜ୍ଞା ବର୍ତ୍ତମାନ କଲ ଟିକେ କାଟିବେ।
ଆଜ୍ଞା ମୁଁ କଲ ଟିକି ଏବେ ସମାପ୍ତ କରୁଛି ଆଉ ଆଜ୍ଞା।